ହ୍ୟାଲୋ।
ହଁ କୁହ
ହଁ କଣ କରୁଚ?
ଏଇଠି ପଢୁଥିଲି ଆଉ
ପଢୁଥିଲ ଆଉ କଣ ସବୁ ଖବର କଣ ମାନେ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ କଣ
ତମ ଭଏସ ଟା କାଇହିଁ ଟିକେ ସ୍ଲୋ ଶୁଭୁଛି?
ଏବେ ଶୁଭିଲା।
ହଁ ମାନେ ପୁରା କଣ କହିଲ ପୁରା ଧୀରେ ଧୀରେ ମାନେ ଅଳ୍ପ ଅଳ୍ପ ଧୀରେ ଧୀରେ ଶୁଭୁଛି ମାନେ ଭୟସ ଟା
ହ୍ୟାଲୋ ଏବେ ସୁଭିଲା - -
ହଁ ହଁ
କଣ କରୁଚ?
ମୁଁ ଏଇଠି ଆସିଥିଲି ଟିକେ କଣ କହିଲ ପୁରୀ ଟିକେ ବୁଲିବା ପାଇଁ ଆସିଥିଲି ତ ଏବେ ଟିକେ ଏଇଠି ହୋଟେଲ ଅଛୁ ଆଉ।
ଓହୋ ତାହେଲେ ଜଗା ଡୋରି ଲାଗିଛି?
ହଁ ଆସୁ ଟିକେ ବୁଲିବା ପାଇଁ ଆଉ।
ହଁ କୋଉଥିରେ ଗଲ ବାଇକ୍?
ନାଇଁ ନାଇଁ ମାନେ କଣ କହିଲ ଆମେ ଛଅ ସାତ ଜଣ ସାଙ୍ଗ ଆମେ ଗଙ୍ଗଥିଲା ଆଗରୁ ପ୍ଲାନିଂ କରିଥିଲୁ ଏମିତି ଭାବିଥିଲୁ ବସରେ ଯିବୁ ସେଠି ରହିବୁ ଦି ତିନି ଦିନ ରହିବୁ ବୁଲାବୁଲି ସବୁ ସବୁ ଜାଗା ବୁଲାବୁଲି କରି କିଏ ଆସିବୁ ପ୍ଲାନିଂ କରିଥିଲୁ
ତାହେଲେ ଜାଗା ଟ ବି ଲାଷ୍ଟରେ ଲାଗିଛି ଆଉ
ହଁ ହଁ ତ ନାଇଁ ନାଇଁ କାଲିଠୁ ପହଞ୍ଚିଲୁ ଆମେ ଆଗ ଟିକେ ଭାବିଛୁ କାଲି ମାନେ ସନ୍ଧ୍ୟାବେେଳେ ପହଞ୍ଚିଲୁ ଆଉ ସେ ତ ରାତିରେ ତ କ କୁଆଡେ ଯିବା ଯିବି କରିନଥିଲୁ ଆଜି ଠାକୁରଙ୍କୁ ଦର୍ଶନ କରିକି ଭାବିଛୁ କାଲି ସବୁ ସେି ବିଜୟ ଟା ଟିକେ ବୁଲାବୁଲି କରିବୁ ଆଜି ତ ଯୋଉ ରେଟରେ ଭିଡ ସେଠି ହଉଛି ଅ ତ ଆଜି ପୁରା ଗୋଟେ ଦିନ ପୁରା ସେଠି ରହିଗଲୁ ତ ଆଉ ମେ ଆଉ କୁଆଡେ ବୁଲାବୁଲି କରିନୁ ତ ଭାବିଛୁ କାଲି ସି ବିଜରେ ଟିକେ ବୁଲାବୁଲି କରିବୁ କୋଣାର୍କ ଅଛି ବାଟମଙ୍ଗଳା ଏମିତି ସବୁ ଅଛି ଜାଗା ବୁଲାବୁଲି କରିକି ଯିବୁ ଆଉ
ମୁଁ କହିଲି ଆଜି କଣ ଭିଡ଼ ହେଇଥିଲା ପ୍ରବଳ
ଆଜ୍ଞା
ମୁଁ ଗହିଲେ ଭିଡ଼ ହେଇଥିଲା
ହଁ ବହୁତ ଭିଡ ହେଇଥିଲା
ହେଉଛି ମାନେ ଭଲରେ ଦର୍ଶନ କଲ
ଦର୍ଶନ ମାନେ ପୁରା ଚପାଚପି ମାନେ ଭିଡ଼ ତ ପ୍ରବଳ ଜାଣିଥିବ ତ ପୁରା ସେଠି ଯେମିତି ତମକୁ ମାନେ ତମ ପାଦ ତ ତଳେ ନଥିବ ଲୋକମାନେ ତମକୁ ଟେକି ଟେକି ନେଇ ନେଇକି ତମକୁ ପା ସେଠି ଠାକୁର ମାନେ ଜଗାଙ୍କ ପାଖରେ ନେଇ ପହଞ୍ଚେଇ ଦେବେ ଆଧ ତଳ ଲଗ ଦୋକାଇଁ
କି କିନ୍ତୁ ଥିବ କେମିତି ମୁଁ ଠାକୁରଙ୍କୁ ଦେଖେଇବି
ଏ ଆଉ ତମ ହଁ ହଁ ଠାକୁରଙ୍କୁ ଦେଖିଛୁ,
ହୁଁ ହୁଁ
ଆଉ ତମେ କଣ କରୁଛ। ଯାଅ।
ଏଇଠି ପଢୁଥିଲି ଆଉ ହେଲାଣି ଟାଇମ୍ ଯିବା ଆଉ ଖାଇବା ପିଇବା କରିବା।
ହୁଁ ହୁଁ। ଖିଆ ଫିଆ କରିନ।
ନାଇଁ ନାଇଁ ଖାଇନୁ ଖାଇବୁ ଆଉ।
ଓହୋ ଆଉ କଣ ମାନେ ଆଜି ରୋଷେଇ ବାସ କଣ।
ମୁଁ କହିପାରିବିନି। ମା କଣ ରୋଷେଇ କରିଥିବେ। ମୁଁ କହିଲି ମୁଁ କହିପାରିବିନି ମା କଣ ରୋଷେଇ ସେଇ କରିବ ଆଉ କରିଥିବେ।
ଅହୋ ମାନେ ମା କରନ୍ତି ରୋଷେଇ ନା।
ହଁ ହଁ।
ହୁଁ ହୁଁ। ନଲା ଆଉ।
ହଁ ଆମେ ମୁଁ ବି ଏଇ ଯାଇଥିଲି ମୋ ଦୁଇ ତିନି ମାସ ତଳେ ଯାଇଥିଲି ଏ ଯେଉଁ ହୁଏନି ନବଗ୍ରହ ହୋମ ହୁଏନି ଶନିବାର ଯୋଉଁ।
ଅ ହଁ ହଁ।
ହଁ ସେଇ ସମୟରେ ମୁଁ ଯାଇଥିଲି।
ମାନେ ସେଇଟା କଣ କେମିତି ହୁଏ। ମୁଁ ତ ଜାଣିନି।
ହଁ ଜାଣିନ ଏଇ ବୈଶାଖ ମାସରେ ଯୋଉ ଶନିବାର ପଡେନି କି?
ହଁ ହଁ।
ସେ ଶନିବାର କଣ କରନ୍ତି ନା ନବଗ୍ରହ ଠେଇଁ ଯାଇକି ହୁମ ହେରିକା କରନ୍ତି।
ହଁ ହଁ।
ମୁଁ ବି ଜାଣିନି ଆମ ଏଇ ଘର ପାଖରୁ ଯାଆନ୍ତି ସମସ୍ତେ। ସେଇ ସ୍ତ୍ରୀଲୋକମାନେ। ଯାଆନ୍ତି, ସବୁବର୍ଷ ଯାଆନ୍ତି। ହୁଁ ସବୁବର୍ଷ ଯାଆନ୍ତି, ମୋ ମା ତ ଯାଇପାରେନି। କିନ୍ତୁ ତାଙ୍କ ହାତରେ ଭୋଗ ହେରିକା ଦିଏ କରିବା ପାଇଁ। ଆଉ ଏ ବର୍ଷ ଇଚ୍ଛା ହେଲା ଟିକେ ତାଙ୍କ ସହିତ ଯିବାପାଇଁ, ପରୀକ୍ଷା ଫରୀକ୍ଷା ବି କିଛି ନଥିଲା।
ହଁ।
ସେଇ ଟାଇମ୍ ରେ ପରୀକ୍ଷା ରହିଯାଏ ମୁଁ ଯାଇପାରେନି।
ହୁଁ ହୁଁ।
ଆଉ ଏଥରିକା ଯେହେତୁ ପରୀକ୍ଷା ନଥିଲା ତ ଆମେ ସମସ୍ତେ ଯାଇଥିଲୁ ଆଉ।
ହଁ ଭଲ।
ହଁ ଫାଷ୍ଟ ଏଇ ଯାଇକି ଫାଷ୍ଟ ଆମେ କାକଟପୁରରେ ମା ମଙ୍ଗଳାଙ୍କୁ ଦର୍ଶନ କଲୁ।
ହଁ ହୁଁ।
ପୁରା ସକାଳୁ ପୁରା ଶାନ୍ତି ମାନେ କି ମାନେ ଲୋକ ଭିଡ ନଥିଲେ ଭଲରେ ପୁରା ଦର୍ଶନ ହେଲା ମାଙ୍କର।
ହଁ ହଁ।
ତାପରେ ଗଲୁ ନବଗ୍ରହଠେଇଁ ଆଉ ସେଠି ତ ଭି ମାନେ ଶନିବାର ଭିଡ଼ ମାନେ ବୋହୁତ ଭିଡ଼ ସମସ୍ତେ ଆସିଥାନ୍ତି ନାଁ ହୋମ କରିବା ପାଇଁ।
ହୁଁ ହୁଁ ତମ ଭଏସ ଟା ଟିକେ ସ୍ଲୋ ଶୁଭୁଚି ଯେ।
ଏବେ ସୁବିଲା?
ହୁଁ ଆଉ ଟିକେ ମାନେ କଣ ମାନେ କମି ଯାଉଚି କି ସାଉଣ୍ଡ?
ନାଁ ତ।
ଆଉ ଭଏସଟା କଁ କହିଲ ଏମିତି ଧୀରେ ଧୀରେ ଧୀରେ ଧୀରେ କମି କମି ଯାଉ
ବୁଚି ଏବେ ଶୁଭି
ହାଲୋ ହୁଁ।
ବେ ଶୁ
ହଁ ହାଲୋ କୁହ।
କହିଲି ଏବେ ଶୁଭିଲା?
ହାଲୋ ହଁ ହଁ ହଁ ହଁ। ହୁଁ ତାପରେ କଁ କହୁଥିଲ ହୁଁ ହୁଁ।
କହିଲି ମୁଁ କହିଲି ଆମେ ହୋଉଚି ଯାଇଥିଲୁ ସେଠି କରିକି ସବୁ ମାନେ ହୁମ ହରିକା କରିସାରିଲା ପରେ
ହଁ।
କୋଣାର୍କ ବୁଲିଲୁ କୋଣାର୍କରୁ ଆସିଲୁ ରାମଚଣ୍ଡୀ।
ହୁଁ ହୁଁ ରାମଚଣ୍ଡୀଟା କୋଉଠି ଅଛି ମତେ ଟିକେ
ପୁରି କଣ ହେଲା?
ମୁଁ କହିଲି ରାମଚଣ୍ଡୀଟା କୋଉଠି ଅଛି ମତେ ଟିକେ କହିବ।
କୋଉଠି ଅଛି ମାନେ?
ମାନେ ସେଠି କୋଉ ଜାଗାରେ ମାନେ ଆଗ୍ ମାନେ କୋଣକରୁ ଆଇଲା ବେଳୁକୁ ନାଁ
ଆମେ ହଁ କୋଣାର୍କ ଦେଇ ସାରି ଆମେ ହଁ ବା କୋଣାର୍କ ଦେଇ ସାରି ଗ ଯାଉଥିଲୁ ପୁରୀ ଆଡ଼ୁକୁ ସେତିକିବେଳେ ହିଁ ଆମେ ଗଲୁ ମୁଁ ଠିକ ସେ ଆଉ କହିପାରିବିନି ଜେଗା କଥା।
ହଁ ହଁ ହଁ ହଉ ହଉ।
ହଁ ତ ତାପରେ ଆମେ ପୁରୀ ଗଲୁ।
ହୁଁ।
ପୁରୀରେ ସେଠି ଆମେ ଯେତବେଳେ ପହଞ୍ଚିଲୁ ବ୍ୟାରିଗେଟ ଦେରେ ମାନେ ପଶି ସାରିଲୁଣି
ହୁଁ।
ଠାକୁରଙ୍କ ପାଖରେ କଣ ଗୋଟେ ନୀତି ହୋଉଥାଏ ତ ଦର୍ଶନ ବନ୍ଦ ଥିଲା।
ଓହୋ।
ସେଠି ଖରାରେ ଛିଡ଼ା ହେବାକୁ ପଡ଼ିଲା ଘଣ୍ଟେ ଖଣ୍ଟେ ଆମେ ଛିଡ଼ା ହେଇଚୁ ପୁରା ଖରାରେ।
ଉଁ ହୁଁ।
ତାପରେ ଠାକୁରଙ୍କ ଦର୍ଶନ ଯେମ ତି ଷ୍ଟାର୍ଟ ହେଲା ତାପରେ ଲୋକେ ଗଲେ ଆଉ ଆମେ ଗଲୁ ଭିଡ଼ ତ ସେଇ ହିସାବରେ
ହଁ ହଁ ସେଇ ତ ଯୋଉ କଣ କହିଲ ବ୍ୟାରିକେଟ୍ ବି ଠିଆ ହେଇଥିବ ଯୋଉ ମାନେ ଖ ମାନେ ଗରମ ଗୁଳୁ ଗୁଳିକି ତମୁକୁ ଯୋଉ ବୋହୁତ ଘଣ୍ଟା ଘଣ୍ଟା ଧରି ଠିଆ କରେଇଥିବେ ଭାରି ତ ତକଲିଫ ଆଉ।
ହଁ ସେଇ ହୋଉଚି ତାପରେ ଯୋଉଁ ବୈଶାଖ ମାସ ଯୋଉଁ ଖରା। ଖରାକୁ ଆଡ଼େ ଯୋଉଁ ଗରମ ଆଡ଼େ ଭିଡ଼। ଯାହା ହଉଥିବ ଅବସ୍ଥା ଆଉ। ହଁ ତାପରେ ସେ ଯାହା ବିି ହେଲେ ଠାକୁରଙ୍କୁ ଟିକେ ଦେଖିଦେଲେ ସବୁ ଦୁଃଖ କଷ୍
ହଁ ଯେତେ ବି କଷ୍ଟ ହେଇଥାଉ ନା କାଇଁ ତାଙ୍କ ତାକୁ ତ ଦେଖିଦେଲେ ଗଲା ସରିଲା ଆଉ।
ହଁ ତାପରେ ଏମିତି ବୁଲାବୁଲି ସାରିକି ସେଠୁ ସେଠୁ ଆମେ ଯାଇଥିଲୁ ହେଉଛି ସାକ୍ଷୀଗୋପାଳ।
ହୁଁ ହୁଁ
ହଁ ସାକ୍ଷୀ ଗୋପାଳ ସାକ୍ଷୀ ଗୋପାଳରେ ଠାକୁରଙ୍କୁ ଦର୍ଶନ କରିସାରିକି ଆମେ ଗଲୁ ହଉଛି ବରାଳ ବାଲୁକେଶ୍ଵର ଠେଇଁ
ହ ହଁ
ହଁ ସେଠି ବି ସେମିତି ଠାକୁରଙ୍କୁ ଭଲରେ ଦର୍ଶନ ହେଲା। ଏତେ ଲୋକ ବି ଭିଡ଼ ନଥିଲେ ଅଁ ଦର୍ଶ ଶନ ସାରିକି ଆସିଲୁ ଆଉ।
ଓ ହଁ ତାହେଲେ ଭଲରେ ଭଲ ତମେ ସବୁ ଦର୍ଶନ ହେରିକା କରିଛ ଯାଇଥିଲ ବୋଲେରରେ ଯାଇଥିଲ।
ହଁ ହଁ ବୋଲେରୋ ରେ ଯାଇଥିଲୁ ଯେହେତୁ ହେଇ ଯାଇଥିଲୁ ଆଠ ନଅ ଜଣ ତ ବୋଲେରୋ ରେ ହିଁ ଯାଇଥିଲୁ।
ଓହୋ
ଅ ଯେତେ କଷ୍ଟ ହେଲେ ବି ଠାକୁରଙ୍କୁ ସମସ୍ତଙ୍କୁ ମାନେ ଭଲରେ ଭଲରେ ଦର୍ଶନ କଲୁ ଆଉ ଦୁଃଖ କଷ୍ଟ କିଛି ଜଣା ପଡିଲାନି।
ହଁ ହଁ ଭଲ। ଆମେ ସେଆ ଭାବିଛୁ ତ ହଁ ନା ନାଇଁ କାଲି ଟିକେ ହୁଁ
କୁ ତ ରଥଯାତ୍ରା ଆସୁଛି ତମେ ଆଗରୁ ଯାଇ ଟିକେ ବୁଲି ଦେଇେଇ ଆସିଲ ଆଉ।
ହଁ ରଥଯାତ୍ରା ତ ଯାଇହବନି ଜାଣିଥିବ ତ ଯୋଉ ରେଟରେ ସେଠି ଭିଡ ହୁଏ ରଥଯାତା ଚପା ଚପି ବାବାରେ କୁହନା ସେ ପୁଣି ଯୋଉ ଖାଲି ପାଦ ଆଉ -ଉଁ- ଉ ଜାଣିଥିବ ତ ସେ ରଥଯାତ୍ରା ତା ପୂର୍ବରୁ ପଳେଇ ଆସିବା ଟା ହିଁ ଭଲ ଆଉ।
ଆଗ ସ୍ନାନ ପୂର୍ଣ୍ଣିମା ହେଇଯିବ ଠା ପୁଣି ଅଣସର ଘରେ ରହିବେ ନା ସେଥିପାଇଁ ତମେ ତା ପୂର୍ବରୁ ଭଲ ଡୋରି ଲାଗିଛି ତମେ ଯାଇ ଦର୍ଶନ
ହଁ ହଁ ଆଉ କଣ କରିବା ଉୁଁ
ବି ଯଉ ଭିଡ଼ ସେଠିକି ନ ଯିବା ଅପେକ୍ଷା ଟିଭିରେ ଦେଖିବା ଭଲ।
ହଁ ଭ ଦେଖିପାରିବା କିନ୍ତୁ ତ କୁହ ନ୍ତି ନା ରଥଯାତ୍ରାରେ ଯାଇକି ରଥରୁ ମାନେ ଦଉଡିକି ଛୁଇଁବା କି ଟାଣିବା କି ତାଙ୍କର ରଥକୁ ସ୍ପର୍ଶ କରିବା ଯୋଉଟା କି ମାନେ କେତେ ପାପର ପୁଣ୍ୟ ମିଳିଥାଏ।
ହୁଁ। ହଉଛି ମୁଁ ରଥ ରଥଯାତ୍ରାରେ କେବେ ଯାଇନି କିନ୍ତୁ ବାହୁଡ଼ା ରେ ଥରେ ଯାଇଥିଲି।
ବାହୁଡ଼ା ରେ ଯାଇଥିଲ?
ହଁ ହଁ ବାହୁଡ଼ା ରେ ଥରେ ଯାଇଥିଲି। କୁହନି ଆଉ କଣ ଗରମ ଖରାରେ ଚାଲି ଚାଲି ରଥ ଆସିବାରେ ଅପେକ୍ଷା କଲୁ।
ହୁଁ ହୁଁ।
ତାପରେ ହଉଛି କିନ୍ତୁ ଭିଡ଼ରେ ମୁଁ ଜଗନ୍ନାଥଙ୍କ ରଥ ଦୌଡ଼ି ଛୁଇଁ ପାରିଲି ସେତିକି ମାନେ ଏ
ହଁ ସେତିକି ତ ବହୁତ ଖୁସି ଲାଗି ଧର ମାନେ ଗୋଟେ କଣ କହିଲ ଶାନ୍ତି ଗୋଟେ ମାନେ ଯେମିତି ଗୋଟେ ତ ମନ ପୁରା ହାଲକା ହେଇଯାଇଥିବ ତମେ ଯେ
ହୁଁ ହଁ ସେଇୟା ହଉଛି କଥା ଆ ଘରେ ସମସ୍ତେ ଯାଇଥିଲୁ ମିଶିକି ସବୁ ଦର୍ଶନ କଲୁ।
ଆଚ୍ଛା ହୁଁ ଭଲ। ଆମେ ତ ସେଇଆ ଭାବିଚୁ କେମିତି ସୁରୁଖୁରୁରେ ସବୁ କାମ ସାରିଦବୁ ଆଉ ହଉ ଯାଉଛି ଯିବି ଆମେ ଟିକେ ଆସିଥିଲୁ ଯାଉଚି ଯିବି ରୁମ ରେ ଡାକିଲେଣି ପିଲା କାଇଁ ରଖୁଚି ଆଁ
ହଁ ହଁ। ହଉ ବାଏ।
ହ ହଉ ବା